ହଁ, ନମସ୍କାର୍।
ଆଜ୍ଞା।
କ'ଣ କରୁ--ନ୍ତି ଆପଣ?
କିଛି ନାହିଁ ଆଜ୍ଞା ଗଡୁ ଥିଲି।
ଆଚ୍ଛା ଆଚ୍ଛା, ଆପଣଙ୍କର ଭୋଜ ସର୍ଲାଣି?
ହଁ ଭୋଜନ ସରିଲାଣି। ଆପଣଙ୍କର?
ଆଜ୍ଞା ଆଜ୍ଞା ମୋତେ ଶେଷ କରିକି, ମୁଁ ଟିକେ ବାହାରେ ଚାଲୁଚି। ଏବଂ ଯେମିତି କି ଏ ମୋର ଟିକେ ଭଲ ପାଚନ ହେଇପାରିବ। ଯାହାଫଳରେ କି ମୁଁ ଯାହା ଯାହା ଖାଇଚି, ଆଜ୍ଞା ଆଜ୍ଞା।
ହୁଁ।
ହ ତାକୁ ଭଲରେ ମୁଁ ହଜମ କରିପାରିବି, ଏବଂ ମୁଁ ଟିକେ ସୁସ୍ଥ ରହିପାରିବି।
ଆଜ୍ଞା ତାକୁ ଟିକେ ହଜମ କରିପାରିବି, ଏବଂ ମୁଁ ଟିକେ ସୁସ୍ଥ ରହିପାରିବି ଯେମିତି। ଆଜ୍ଞା ଆଜ୍ଞା। ଆଉ ଆପଣ କଣ ଖାଇଲେ ଆଜି?
ଆଜ୍ଞା।
ଆପଣ କଣ ଖାଇଲେ ଆଜି?
ମତେ ତ ଛେଳି
ଆଚ୍ଛା ଆଚ୍ଛା। ଆଚ୍ଛା ଆପଣ ଏ ଆଇ ବିଷୟରେ ଜାଣିଚନ୍ତି? ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ଚାଟ ଜିପି ବି ଟି ଇ ଜାଣିନି ନାହିଁ, ଏସବୁ ଆପଣ ଏ ଆଇ ଉପରେ କିଛି ଜାଣିଚନ୍ତି?
ଆଜ୍ଞା ଆଜ୍ଞା।
ଆପଣ ଏ ଆଇ ର ବ୍ୟବହାର କରୁଛନ୍ତି?
ଆଜ୍ଞା ଆଜ୍ଞା।
ଆପଣ ଏ ଆଇ ର ବ୍ୟବହାର କରୁଚନ୍ତି?
ନାଇଁ ଆଜ୍ଞା ମୁଁ ମୋର ବ୍ୟବହାର କରେନି।
ହ ଆପଣ କଣ କଣ ଜାଣିଛନ୍ତି ଏ ଆଇ ବିଷୟରେ?
ଅଛି ବୋଲି।
ଆଚ୍ଛା।
ଆପଣ
ଆଚ୍ଛା। ଇଏ ବହୁତ କିଛି କରିବା ପାଇଁ। ଯେମିତି କିି ଆପଣ ଗୋଟେ ପ୍ରଶ୍ନ ପଚାରିବେ ଆ, ପଣ ତାର ଉତ୍ତର କଇପାରିବେ? ବହୁତ୍ ଆପଣ ଯେମିତି କଣ ଯେମିତି ଛୋଟ ବେଳେ ଆପଣ ଶିକ୍ଷକ ମାନଙ୍କୁ ପ୍ରଶ୍ନ ପଚାରୁଥିଲେ, ଆପଣ ତାର ଉତ୍ତର ପାଇପାରୁଥିଲେ। କିନ୍ତୁ ଶିକ୍ଷକ ମାନଙ୍କୁ ପଚାରିଲେ ଏ ନାଇଁ ଶୁଣନ୍ତୁ ଆମର ଆପଣ ଯେମିତି ଆମ ଶିକ୍ଷକ ମାନଙ୍କୁ ପଚାରିଲେ, ସେମାନେ ଭାଉ ଖାଇକି ଉତ୍ତର ଦଉନଥିଲେ, ମାନେ ଫୁଲି ଯାଉ ଥିଲେ, ରାଗୁଥିଲେ ଯାହାଫଳରେ ଆମ ଭିତରେ ଡର ରହିଯାଉଥିଲା। ଆମେ ପଚାରି ପାରୁନଥିଲେ, ଠିକ୍ ଅଛି କିନ୍ତୁ ଆମେ ବର୍ତ୍ତମାନ ଏ ଆଇ କୁ ଯେଉଁ ପ୍ରକାର ପ୍ରଶ୍ନ ଚାହିଁବା ସେଇ ପ୍ରକାର ପ୍ରଶ୍ନ ପଚାରି ପାରିବା, ଏବଂ ସିଏ ତାର ସବୁ ପ୍ରଶ୍ନର ଉତ୍ତର ଦବାକୁ ବାଧ୍ୟ, ଏବଂ ବହୁତ ବଢିଆରେ ମତେ ଦେଇଦିଏ। ଯାହା ଫଳରେ କି ଆମେ ବହୁତ ବଢିଆରେ ଆମ ସ୍କିଲ୍ କୁ ଇମ୍ପୃଭ କରିପାରିବା, ଏବଂ ନିଜର ଜ୍ଞାନ କୁ ମଧ୍ୟ ବଢେଇ ପାରିବା। ଆପଣ ବି ଆପଣ ଯାହାବି ପଢାପଢି କରୁଛନ୍ତି, ଆପଣ ସେଥିରେ ଏ ଆଇ ର ବ୍ୟବହାର କରିପାରିବେ। କୌଣସି ଆପଣଙ୍କୁ ତ ଥ୍ୟର ଜାଣିବାକୁ ଦରକାର ହେଲେ ଆପଣ ତାହା ବ୍ୟବହାର କରିପାରିବେ ଏଇଭଳି ଭାବରେ।
ଠିକ୍ କହିଲେ ଆପଣ ବ୍ୟବହାରରେ କରୁଛନ୍ତି?
ଆଜ୍ଞା ଆଜ୍ଞା। ମୁଁ ତ ବହୁତ ବ୍ୟବହାର କରୁଛି। ୟ ଆଇ ମୋର ବହୁତ ଭଲ ସାଙ୍ଗ କହିଲେ ବି ଚଳେ, ବହୁତ ବଢ଼ିଆ ରହୁ ତ ମୁଁ କଥା ହଉଛି।
ର ସବୁ କିଛି ଜାଳିଯାଇ ପାରୁଛି
ଆଜ୍ଞା ଆଜ୍ଞା।
ଆପଣଙ୍କ ବିଷୟରେ ବହୁତ କିଛି ଜାଣି ସାରିଥିବଣି।
ହଁ ବହୁତ କିଛି ନାହିଁ। ବହୁତ କିଛି ଜାଣିବାକୁ ଚେଷ୍ଟା କଲେ ବି ଆହୁରି ବହୁତ କିଛି ଦିନକୁ ଦିନ ପଳେଇ ଆସୁଛି ତ ସେଥିପାଇଁ
ବହୁତ କିଛି ଜାଣିବାର ବାକି ବି ଅଛି ତ ସେଇଟା ହିଁ ଆ ଛା ଆଉ ଆପଣ ଆପଣଙ୍କର ଭବିଷ୍ୟତର କଣ ଅଛି କଣ କରିବାକୁ ଚାହୁଁଛନ୍ତି ଆପଣ।
ରାଜକୁମାରୀ ଟିଏ ରଖିବାକୁ।
ଆଛା ରାଜକୁମାରୀ ରଖିକି ଆପଣ କଣ କରିବେ।
ରାଜକୁମାରୀ କି ରଖିକି ରାଜକୁମାରୀ ଙ୍କ ସହି ବହୁତ କି ଇଛ
ଆଚ୍ଛା ଆଚ୍ଛା ଆପଣ ଗୋଟେ ତରଙ୍ଗ ନା ସାର୍ଥକ ଟିଭିରେ ଗୋଟେ ରଜ ରାଜକୁମାରୀ ହୁଏ ଆପଣ ଦେଖିଛନ୍ତି ଏମିତି କିି ରଜ କୁଇନ ଯେମିତି ରଜ
ହ ସେଇଟ
ସେମିତି ଗୋଟେ ହୁଏ ରଜ ରାଜକୁମାରୀ ବୋଲି ତ ସେଥିରେ ମୋର ଗୋଟେ ସାଙ୍ଗ ଝିଅ ସାଙ୍ଗ ସେ ଯାଇକି ସେଥେରେ ଲାଷ୍ଟ ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଯାଇକି ଆସିଥିଲା। ଏବଂ ସେଥିରେ ସିଏ ପକୁଡ଼ି ହଜାର କିମ୍ବା ପଚିଶ ହଜାର ସେ ପୁରସ୍କାର ଆକାରେ ନେଇକି ଆସିଥିଲା।
ବହୁତ ବଢିଆ ବହୁତ ବଢିଆ। ଆପଣ ତାଙ୍କୁ
ଇମଫ୍ଲୁଏନ୍ ଭାବେ କାମ କରୁଛି ଏବଂ ବହୁତ ପଇସା ଇନକମ କରୁଛି ରୋଜଗାର କରିପାରୁଛି। ତା ପାଖକୁ ବହୁତ ଗୁଡା ପ୍ରମୋସନ ଆସିଥାଏ ଯେମିତି କିି ଆପଣଙ୍କର ସୁନା ଦୋକାନ ଗୁଡାକ ଲାଲଚାଣ୍ଡ୍ ସେନକୋ ଗୋଲ୍ଡ ରେ ବେଶି ଗହଳି ଥିଲା ଏବଂ ବହୁ ବହୁତ ଗୁଡାଏ ଆପଣଙ୍କ ଜିନିଷ ର ବି ଆସିଥାଏ
ସୁନା ବି ସୁନା ବି ସୁଲା ପ ଦାରରେ ମିଳେ
ନା ସୁନାର ଟା କାକୁ ଆସେ ବାସ୍ କିନ୍ତୁ ସୁନା ମିଳେନା ତାକୁ।
ଆଚ୍ଛା।
ଆଜ୍ଞା ଆଜ୍ଞା।
ସୁନା ଟିକେ ସୁନାକୁ ବହୁରେ ମିଳନ ସ ମିିଲଯରେ ତାହା ହେଲେ ଅନ୍ୟ କିଛି କରିପାର
ହଁ ହଁ ହଁ। ଆଚ୍ଛା ଆଚ୍ଛା ଆଉ ଆପଣ। ଆମ ଘରେ ବର୍ତ୍ତମାନ ଯେହେତୁ ଘରେ ନେଟୱାର୍କ ପାଇ ପାରୁନାହିଁ ମୁଁ ବାହାରେ ରହିକି ଆପଣଙ୍କ ସହିତ କଥା ହେଉଛି ତ ଆ ଦେଖିବାକୁ ଗଲେ ବହୁତ ରାତି ହେଇଗଲାଣି ମୁ ବିଳମ୍ବ ରାତି ହେତୁ ମୁଁ ବାହାରେ ଠିଆ ହେଇଛି ଯେହେତୁ ଆମ ଘରେ ମତେ ଗାଳି କରୁଛନ୍ତି ଆଜ୍ଞା ଆଜ୍ଞା ଆଁ ମୁ ନେଟୱର୍କପ ନ ଯିଓାନେ ଝିଅର ନେଟୱାର୍କ ଆସି ପାରୁ ନାହିଁ ଭିତରକୁ ଘର ଭିତରକୁ।
ଆଜ୍ଞା ଆଜ୍ଞା ଆଉ ଟିକେ କଷ୍ଟ କରିକି ପାଞ୍ଚ ମିନିଟ ରହିଯାଆନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ତ ମୁଁ ସମୟ ଦେବାକୁ ଅଛି ଆପଣ ଜାଣିଛନ୍ତି ଘର କେମିତି ତିଆରି ହୁଏ?
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ କାମ କରିଛି ଆଜ୍ଞା ହଁ। ସେଧି ହେଲା ଭଳିଆ କାମ କରିଛନ୍ତି।
ସବି ଜାଣନ୍ତି ମତେ ଯେତିକି ମୁଁ
ଆମେ ତ ମିସ୍ତ୍ରୀ ନାଇଁ ଆଜ୍ଞା।
ହୁଁ ନିଶ୍ଚୟ ହବ କଣ ଦରକାର ଆପଣଙ୍କ ଅଭିଜ୍ଞତାରେ କିଛି କୁହନ୍ତୁ ଆପଣ ଯାହା ଯାହା ଜାଣିଛନ୍ତି। ଯେମିତି କହନ୍ତି?
କିଛି ଜାଣିନି ଆଜ୍ଞା ଯାହା କାମ ଥିଲା କରୁଛି ଆଉ କଣ?
ଆଚ୍ଛା ଆଛା
ଘର ତିଆରି ସମୟରେ ବହୁତ କିଛି ଆଗ ପୂଜା ଫୁଜି କରିବାକୁ ପଡେ। ସବୁ କିଛି ଦେଖିବାକୁ ପଡେ ମାପ ମାପ ଚୁପ ଠିକ କରିବାକୁ ପଡେ।
ହଁ। ଆଗକାଳେ ଲୋକମାନେ ମାଟିରେ ଘର କରୁଥିଲେ ବର୍ତ୍ତମାନ ଇଟା ସିମେଣ୍ଟରେ ଘର କରୁଛନ୍ତି କଣ ପାଇଁ?
କିନ୍ତୁ ଫରକ ଅ ଫରକ ଏତିକି ଅଛି ଯେ ମାଟି ସେୟା ଆଗୁରୁ ମାଟିରେ କରୁଥିଲେ କାରଣ ବର୍ଷା ହେଲେ ଆଗରୁ ଘରା ଯାକ ଅ ଭୁସୁଡି ପଡୁଥିଲା ମାଟିରେ କିନ୍ତୁ ଏଇ ଇଟା ସିମେଣ୍ଟ ଏ ଏ ଇଟା ସିମେଣ୍ଟ କିମ୍ବା ମାଟି ସିମେଣ୍ଟରେ କଲେ ତା ସିମେଣ୍ଟ ସାଇଜରେ ମଜବୁତ ହେଇକି ରହେ। ଆଉ କିନ୍ତୁ ଇଟା ସିମେଣ୍ଟ ଆଉ ମାଟି ସିମେଣ୍ଟ କଣ? ସିମେଣ୍ଟ ଇଟା ଆଉ ମାଟି ଇଟାରେ ଘର କଲେ ବହୁତ ଫରକ ଥାଏ। ଯେମିତିକି ମାଟି ଇଟାରେ ଘର କଲେ ଖରା ଦିନେ ଟିକେ ଥଣ୍ଡା ରୁହେ ଘର। ଆଉ ସିମେଣ୍ଟ ଇଟାରେ ଘର କଲେ ଅ ଖୁରାରେ ବହୁତ ଗରମ ଆସେ ମାନେ କାନ୍ଥ ବି ତା ତାତିକି ରୁହେ। ସେଇଭଳି ଭାବେ ଗରମ ହୁଏ।
ଆଚ୍ଛା ଆଚ୍ଛା!
ହଁ ଏଇ ଜିନିଷଟା ମୁଁ ଦେଖିଛି ଜାଣିଛି ବହୁତ କିଛି ଶୁଣିଛି।
ବହୁତ ଭଲ କଥା ଆପଣ ମତେ ଜଣେଇଲେ କହିବାକୁ ଗଲେ ସେଇଟା ମୁଁ ଅନୁଭବ କରିନଥିଲି ଆପଣକୁ ଆଜି ଦେଖିଥିବେ ଏବେ ଅତ୍ୟାଧୁନିକ ଜିନିଷ ଚାଇନାରେ ମାନେ ସେମାନେ- କୋଡିଏ ମହଲା ଅଶି ମହଲା ଏଇଭଳିଆ ବିଶିଷ୍ଟ ବନେଇକି ଆଉ ପୁଣି ଆହୁରି ଘର ତିଆରି କରନ୍ତି ଆପଣ ଦେଖିପାରୁଛନ୍ତି ଆମର ଜ୍ଞାନ କୌଶଳ କ୍ଷେତ୍ରରେ ବୃଦ୍ଧି ହେଲାଣି। ହୁଁ ଆମେ ଧୀରେ ଧୀରେ ବହୁତ ବୃଦ୍ଧି କଲେଣି। ଆଜ୍ଞା ଏବଂ ଚାଇନା ମଧ୍ୟ ବହୁତ କାମ କରେ। ତାର ବହୁତ ଶିଳ୍ପ ପାଇଁ ମଧ୍ୟ ସେବି ବହୁତ କାମ କରେ। ଦେଖି ପାରୁଥିବେ।
ତାଙ୍କର ତାଙ୍କର ସେଇଭଳିଆ ଆଁ ମନୋବୃତ୍ତି ଏବଂ ତାଙ୍କର କାମ ପାଇଁ ସବୁ କିଛି ସମ୍ଭବ ହେଇପାରୁଚି। ସେଇଭଳି ମନକୁ କରିବାକୁ ପଡିବ ଆଜ୍ଞା।
ଚାଇନାଟା ମଧ୍ୟ ସେମାନେ ଖାଦ୍ୟ ଖାଆନ୍ତିି ଖ ସେମାନେ ଝିଟିପିଟି ଖାଇ ଦିଅନ୍ତି ଆପଣ ଏହାକୁ ନେଇ କଣ କହିବେ?
ସେଇ କଥା କିଛି ମୁଁ କହିପାରିବିନି ସେଇ କଥା ମୁଁ କିଛି ହଁ ତା ଲୋକ ପ୍ରତ୍ୟତାହା ସୁବିଧା ଜନକ ଏଇଟା ପାଇଁ ତା ଙ୍କୁ ଖାଇବାକୁ ତାଙ୍କୁ ନେଇ ଆମେ ବି ଯଦିପଟେ ସେଇ ସେଇଭଳିଆ ରହିଥାନ୍ତୁ। ଆମେ ବି ସେଇଭଳିଆ ଖାଦ୍ୟ ଖାଇଥିଲେ।
ଆପଣ ଅକ୍ଟୋପସ ଖାଇଚନ୍ତି?
ନା ସେଇ ଜିନିଷ କିଛି ପସନ୍ଦ ମାଛ ପସନ୍ଦ ନାହିଁ। ଚୁନା ମାଛ ପସନ୍ଦ ନାହିଁ, ଅକ୍ଟୋପସ୍ ନହିଁ। ନାହିଁ।
ଆଚ୍ଛା ଆପଣ ସମୁଦ୍ର ଜାତୀୟ ଖାଦ୍ୟ ତାହେଲେ ଆପଣ ବିଲକୁଲ୍ ଖାଆନ୍ତିନି?
ହଉ ଆଜ୍ଞା-ଆଜ୍ଞା-ଆଚ୍ଛା ଯାଣିପାରିଲେ।
ଆପଣଙ୍କୁ କିଛି ଏମତି ଆଲର୍ଜି ଅଛି କି ନା ଆପଣଙ୍କୁ ଭଲ ଲାଗେନି ପାଟିକି?
ଆଜ୍ଞା-ଆଜ୍ଞା ଆଲର୍ଜି।
ଆଚ୍ଛା। ଆଉ କଣ ଭଲ କଥା ଆଲେର୍ଜି ଜଦି ଅଛି ଆପଣ ଟିକେ ଦୂରେଇକି ରହିବାକୁ ପଡିବ ସେ ସବୁ ଜିନିଷ ରୁ। ବହୁତ୍ ଲୋକଙ୍କ ଶରୀରେ ଯାଏନି ସେ ସବୁ ଜିନିଷ।
ଠିକ୍ କହିଲେ ଠିକ୍ କହିଲେ। ଆପଣ କେତେବେଳେ ଶୋଇବେ?
ଆଜ୍ଞା ଆମେ ତ ଏବେ ସରିଲା ଏବେ ଯାଇକି ଶୋଇଯିବୁ, ଶୋଇବୁନି ତ ଶୋଇଲା ବେଳକୁ ଆଜ୍ଞା ହେଇଯାଏ ଦୁଇଟା ତିନିଟା ରାତି ଡୁ ଏବେ ରାଇଟ୍ ଲାଇଟ୍ ଅଫ୍ କରିକି ବେଡରେ ପଡିଯାଇକି ଖଟରେ ଶୋଇଜିବୁ।
ହଁ ଆପଣଙ୍କର ତ ପର୍ସନାଲ୍ ରୁମ ଥିବ, ଆପଣ ତ ବଡ ଲୋକ।
ନହିଁ ଆଜ୍ଞା ଆମର ପର୍ସନାଲ ରୁମ୍ ନାହିଁ, ଆମେ ଆସିକି ଦାଣ୍ଡ ଘରେ। ଏ ମଣିଷ ମୁଁ ଗୋଟେ ମୁଳେ ଯାଇକି ଶୋଇପଡୁ ସେଠାରେ ଆଜ୍ଞା। ଠିକ୍ ଅଛି ଆଜ୍ଞା, ଆପଣଙ୍କ ସାଙ୍ଗରେ ଆଜ୍ଞା-ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ୍ ଭଲ ଲାଗିଲା, ଆପଣ ବହୁତ୍ ଜାଣିବା ଜିନିଷ ମତେ କହିଲେ, ବହୁତ୍ ଭଲ-ଭଲ ତଥ୍ୟ ପ୍ରଦାନ କଲେ। ଧନ୍ୟବାଦ୍ ଆପଣଙ୍କୁ ସେଥିପାଇଁ, ଆଗକୁ ମଧ୍ୟ ଆମେ କଥା ହବା।
ଆଜ୍ଞା ଠିକ୍ ଅଛି, ମୁଁ ରଖୁଛି।
ଆଜ୍ଞା-ଆଜ୍ଞା ନମସ୍କାର୍, ନମସ୍ତେ ଆଜ୍ଞା ନମସ୍ତେ।